ହାଲୋ।
ହଁ।
କଣ କରୁଛୁ?
ଏଇଲେ ବସିଛି। ତମେ କଣ କରୁଛ?
ମୁଁ ବି ବଇଛି। ଘର ଓଳେଇ ଆଳେଇକି ଆସି ବଇଛି। ଆଉ ଟିକେ ପରେ ମୁଁ ଆଉ ଟିକେ ପରେ ସଞ୍ଜ ଦେବାକୁ ଯିବି ତ। ହଉ ଆଉ କଣ ଖାଇଛ ଆଜି? କଣ ଖାଇଛୁ ଆଜି?
ଆଜି ମୁଁ ଖାଇଥିଲି ଭାତ। ଭାତ ତରକାରୀ ଭଜା। ତମେ ଆଜି କଣ ଖାଇଛ?
ସେମ୍ କେବଳ ଭଜା ଜାଗାରେ ସାଗ ଭଜା ଆଚାର। ଆଉ ଘରୁକୁ ଯାଇ କେତେବେଳେ ପହଞ୍ଚିଲୁ? ଘରୁ ଯାଇ କେତେବେଳେ ପହଞ୍ଚିଲୁ?
ଘରେ ମୁଁ ପହଞ୍ଚି ପଚିଲା ବେଳକୁ ତିନଟା ତିରିଶ କି ଲେଟ
ଏତେ ଲେଟ୍ ରେ ଏତେ ଲେଟ୍ କଣ ପାଇ ଆଜି ହେଲା?
ବସ୍ କୁ ଅପେକ୍ଷା କରିକି ବସ୍ ସାଙ୍ଗେ ସାଙ୍ଗେ ଆସିଲାନି ତ। ବସ୍ ଅପେକ୍ଷା କଲା ବେଳକୁ ଲେଟେ ହେଇଗଲା। ତମେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲ।
ନା ମତେ ଅଧଘଣ୍ଟା ଲାଗିଲା ଜିପି ଜିପି ବର୍ଷା ହଉଥିଲା। ମୁଁ ସେତେବେଳେ ସାଇକେଲ ଚଲେଇକି ସ୍ପିଡ ରେ ପୁରା ପୁରା ସାଇକେଲ ଚଲେଇକି ପୁରା ପଳେଇ ଆଇଲିି
ଓଦା ତ ହେଇ ଯାଇଥିବ।
ଓଦା ହେଇଥିଲା କେବଳ ଡ୍ରେସ ଓଦା ହେଇଥିଲା। ମୁଣ୍ଡରେ ସେ କପଡା ବାନ୍ଧଥିଲେ ନା ମୁଣ୍ଡ ଆଉ ଓଦା ହେଇନଥିଲା।
ଓହୋ କାରଣ ଏ ବର୍ଷା ବର୍ଷା ପାଣିରେ ଥଣ୍ଡା ହେଇଯାଉଛି ସାଙ୍ଗେ ସାଙ୍ଗେ।
ହଁ ବା ତାପରେ ଆସିକି ମୁହଁ ଧୋ ଘୋଡ ହାତ ଧୋଇ ଦେଇକି ତାପରେ ଖାଇଲି ଆଉ।
ହୁଁ। ମୁଁ ବି ଘରେ ପହଞ୍ଚିଲା ବେଳକୁ ଚାଲି ଚାଲି ଆସିଲି ବସ୍ ଷ୍ଟପ୍ ରୁ ନା ଓଦା ହେଇଗଲି ଅଧା।
ହଁ ଆ ସେମିଷ୍ଟର ହଉଛି ଆର ମାସରେ।
ହ।
ଯାଞ୍ଚନା।
ହ।
ହ୍ୟାଲୋ।
ହୁଁ। ପାଠମ୍
ହ୍ୟାଲୋ।
ପାଠ ପଢା ହେଇନି କି କ୍ଲାସ ହେଇନି ଏପର୍ଯ୍ୟନ୍ତ। ସେମିଷ୍ଟାର ଆସିଲାଣି ହଁ।
କୋର ୱାନ କୋର ଯେ ସରି କୋର ୱାନ କହୁଛି ଆମର କୋଉ କୋରା ପଢା ହଉଛି।
କୋର ଏଇଟ୍ କୋର ନାଇନ୍ କୋର ଟେନ୍।
ଆ ମୁଁ ସେଇରା ୟୁଟ୍ୟୁବରେ ମାରିକି ଦେଖୁଛି ବା।
ୟୁଟ୍ୟୁବରେ ତ ଅଧା ଅଧା ଆସୁନି। କୋଉଟା କହିଲ କୋଉ ନାଇ ଆଉ କୋଉନ ଅଧା ଆସୁନି।
ୟୁଟ୍ୟୁବ ରେ ସିନା ଅଧା ଅଧା ଆସୁନି ପିଡିଏଫ୍ ଆମ ଗ୍ରୁପରେ ଛଡା ହେଇନି।
ନାଇଁ ଯେ ଏତେ ମାନେ ଗୋଟେ ଗୋଟେ ବିଷୟ
ଆଁ ପେଜେ ଯୋଉରା ଛଡା ହେଇଛି ନା ମୁଁ ତାପରେ ତାକୁ କଣ କହିଲୁ ସ୍କ୍ରିନଶଟ ମାରିକି ହଁ ସ୍କ୍ରିନଶଟ ମାରିକି ମୁଁ ତାକୁ କଣ କରୁଛି କହିଲୁ ଗୁ ଯୋଉ ଚାର ଜିବିଟି ନହେଲେ ଜେମିନି ଆଇରେ ପକେଇ ଦଉଛି। ପକେଇ ଦେଲା ବଳେ ତା ଆନ୍ସର ର ପ୍ରବଳ ମାନେ ତା ଉତ୍ତର ପୁରା ଭଲ ଭାବରେ ସେ ପୁରା ଷ୍ଟେ ମାନେ କଣ କହିଲୁ? ପୁରା ସାଇଜ ରେ ପୁରା ସଜାଡିକି ପୁରା ଦେଇ ଦଉଛି।
ମୁଁ ବି ଏଥର ସେୟା କରିବି କାରଣ ୟୁଟ୍ୟୁବରେ ଦେଖିଲା ଏଳକୁ ମୁଁ ବି ପାଉନି।
ନା ସେଇ ୟୁଟ୍ୟୁବ ରହିଲେ ମୁଣ୍ଡ ଖରାପ ହେଇଯିବ କାହିଁ ନା କଇଲୁ? ଗୋଟା ପରେ ଗୋଟା କୋଉଟା ବି ଠିକ ସେରେ ବୁଝି ହବନି ବି ଠିକ ସେରେ।
ହଁ ଏଣେ ବିି ଏତେ ସାରା ଭିଡିଓ ଦେଖିଲା ବେଳକୁ ନେଟ୍ ପାଉନି।
ହଁ ବା ଏତେ ନେଟ କୋଉଠି ପାଇବୁ କି ଏତେ ଗୁରା ଭିଡିଓ ଦେଖିଲା ବେଳକୁ। କଲେଜରେ କଣ କହିଲୁ ୱାଇଫାଇ ଲାଗିଛି ସେଇଠୁ ଡାଉନଲୋଡ୍ କରି ନେଇ ଆସିବୁ ଘରେ ବସିକି ଦେଖିବୁ।
ହେଲେ ମୋର ଡାଉନଲୋଡ କଲାକୁ ମୋ ମୋବାଇଲରେ ଷ୍ଟୋରେଜ ଫୁଲ ଦେଖେଇ ଦଉଛି କିଛି ଗୋଟେ ଡ଼ାଉନ୍‌ଲୋଡ କଲେ ଷ୍ଟୋରେଜ ଫୁଲ ଦେଖଉଛି।
ନାଇଁ ଡିିଲଟ୍ କରିଦଉନୁ।
ହଁ ସେ ଏମିତି କରି କରି ତ ରଖିଛି ସେଥିପାଇଁ କିଛି ରଖିନି ମୋ ଫୋନରେ।
ଓ ହଉ। ଏବେ କଣ କରିବୁ ଏବେ?
ହଉକୁ ଯିବି ଆଉିକ ଅଛି।
ଏବେ କଣ କରିବୁ?
ମୁଁ କହିଲି ଛଅଟା ବେଳକୁକୁ ଧୂପ ଦେବାକୁ ଯିବି। ହୁଁ ହୁଁ।
ମୁଁ ବି ସେ ଆଉଟେ ଉପ ଛଅଟା ବଜିବ ମାନେ ଧୂପ ଦବାକୁ ଯିବି ଆସିକି ଧୂପ ଦେେବା ତ ପନ୍ଦର ମିନିଟ୍ ମୋର ଲାଗେ ପନ୍ଦର କୋଡିଏ ମିନିଟ୍।
ହଁ ରାତିରେ ତମେ ରୋଷେଇ କର ନା ମାମା।
ଘର ଲୋକ ଦିଅନ୍ତି।
ଆଉ ଗୋଟେ ତାପରେ ଆସ କାଲି ପ୍ରେଜେଟ ପ୍ରିପାରେସନ୍ ଟିକେ କରିବେ ଆଉ ଆଜି ଯାହା ମୋ ଟେ ଗଡ଼ ବଡ଼ ହେଇଗଲା। ଇଏ ହେଇଗଲି କଣ କହିଲୁ ହଡବଡ ହେଇଗଲି ଆଉ ଟିକେ ସମନଙ୍କୁ କଣ ଆଜି ପର୍ଯ୍ୟନ୍ତ ମୁଁ କେବେ ଠିଆ ହେଇକି କେବେ କୋଉଠି କହିନି ନା ସେଟା ମୋର ଗୋଟେ ପୁରା ଭୟସ ମାନେ କଁ କହିଲୁ ମୋ ସ ମାନେ ଯ ଇଏ ଟା ସବୁ ଯେ କଥା ଗୁଡ଼ା ସବୁ ଗଡ ବଡ ହେଇଗଲା ଏପଟ ସେପଟ ହେଇଗଲା କିଛି ତମର ଠିକ ଥିଲା। କିନ୍ତୁ ମୋର ଫାଷ୍ଟ ଫାଷ୍ଟ ସ୍ଟାଟିଙ୍ଗ୍ ନା କଣ କହିଲୁ ପ୍ରଥମେ ମୁଁ ଯିବି ନା ସେଥିପାଇଁ ମୋର ଇଏ ହେଇଗଲା କଣ କହିଲୁ ଗଡବଡ ହେଇଗଲା ଅଧିକ।
ଆଜି ଯେମିତି ଗୋଟେ ଗୋଟେ ସ୍ଲାଇଡ ସମସ୍ତେ ଦେଲେ କାଲି ବି ସେମିତି ଗୋଟେ ଗୋଟେ ଦେବେ ନା ଦିଟା?
ହ ସେଇ ଗୋଟେ ଗୋଟେ ଦେବେ କିନ୍ତୁ ତା ଯ ଗୋଟେ ଚେଞ୍ଜ ହବ। ମୁଁ ଯୋଉଟା ନେଇଥିଲି ସେଇଟା ରୋଜାଲିନ ନବ? ରୋଜାଲିନ ଯୋଉଟା ନେଇଥିଲା ମୁଁ ସେଇଟା ନେବି।
କିନ୍ତୁ ତା ପର ପିଡିଏଫଟା ଯୋଉ ଦିଆ ହେଇଥିଲା ଭିଡିଓ ସେଇଥିରେ ଆସୁନି ନା ସେ କଣ ସେଥିପାଇଁ ମ୍ୟାାମ ନେଲେନି ଆଜି।
ଭିଡିଓଟା ଯୋଉଟା ଆମ ଯୋଉ କଣ କହିଲୁ ଏମ୍ ଏସ୍ଏସ୍ସିି ହଲରେ ହେବ ସେଇଟା ଭିଡ଼ିଓଟା ଯିବ। ଆଉ ଆମର ଯୋଉଠି କଣ କହିଲୁ ଆମ ମ୍ୟାମଙ୍କ ଆଗରେ ହଉଛି ନା ସେଥିପାଇଁ ଭିଡିଓଟା ମାନେ ଇଏ କରିବେନି ଚାଲୁ କରିବେନି। ସେଥିପାଇଁ ସେଇଟା ହେଇପାରେ ନ ହେଇପାରେ ଆର ମାସରେ ଆମ ଏଗଜାମ ଚାଲିଛି ଆ ହା ଚାଲିବ ନା। ପରୀକ୍ଷା ସବୁ ଷ୍ଟାର୍ଟ ହେଇଯିବ ସେମିଷ୍ଟାର।
ହୁଁ।
ସେଥିପାଇଁ ଆ କଣ ହବ ସେଇଥିପାଇଁ ହେଇପାରେ ନ ହେଇପାରେ ବି ମ୍ୟାାମ କହୁନଥିଲେ ସେଦିନ କି ପଲମ ମ୍ୟାାମ କହୁନଥିଲେ।
ହଁ ମ୍ୟାମ ବି କହୁଥିଲେ ସେ ବିଷୟରେ।
ହଁ ସେଇ। ମା ଆଜି ଆମର ଗୋଟେ ଗଡବଡ ଲା ରୋଜାଲିନ ଯାଇକି ମାଆଙ୍କୁ କହିଲା ସେ ଆ ମୁଁ ଗ୍ରୁପ ଟୁ ପିଲା କାଲି ପୁଣି କରିବୁ। ତାଙ୍କୁ କହିଲୁ ହଉ ଠିକ ଅଛି ମାନେ ପ୍ରିପାର ମାନେ କଣ କହିଲୁ ଭଲ ଭାବରେ ଅଭ୍ୟାସ କରିକି ଆସ ଆମେ କାଲି କରିବା ପୁଣି ଆଉଥରେ। ଆଉ କଣ କହିଲ ରୋଜାରେ ଗ୍ରୁପ ରେ ଛାଡିବ କଣ କହିଲୁ ମାନେ ଟୁ ପ ନା ନା ଆଉ କେହି ଦେବେନି କେବଳ ଆମ ଗ୍ରୁପ ଟୁ ପିଲା ହିଁ ଦେବେ।
ମେନ୍ କଥା ହେଲା ଅଧିକ ପିଲା ହିଁ।
ହଁ।
ସୋନାଲିୀ କୁ କୁଇନା ମାନେ
ମୋ ସମ କଣ ହେଲା?
ମୁଁ କହିଲି ସୋନାଲିକୁ କୁଇନି କହୁଥିଲେ କ୍ୟାମେରା ଦେଖିକି ସେମାନେ ନର୍ଭସ ହେଇଗଲେ।
ସେଇ କ୍ୟାମେରା ଦେଖି ହିଁ ସମସ୍ତେ ନର୍ଭସ ହେଇଗଲେ ଏବେ। ମାନେ ସମସ୍ତଙ୍କ ଡର ରହିଲା ସେ କ୍ୟାମେରା ପାଖରେ ସେଇଥିପାଇଁ ଆଉ ମାନେ ଅଧିକ କେହି କିଛି କହିପାରିଲିନି ମୁଁ ବି ତ ହଡ ବଡ଼ ହେଇଗଲି।
କହିଲେ କହିବାକୁ ନା ଯ ସେଥିପାଇଁ
ହଉ ରା
ହୁଁ।
ହଁ। ହଁ ହଁ। କାଲି ଭଲ ଭାବରେ ଅଭ୍ୟାସ କରିକି ଯିବା ସେଠି କହିବା ଆଉ।
ହଁ ଗୋଟେ ଥର ହେଲା ପରେ ଠିକ୍ ହେଇଯିବ।
ପିଲା ବି ହଁ କଣ କହିଲୁ ଗୋଟେ ମାନେ ଅଲଗା ଯୋଉ ଇଏ ବିଭାଗର ପିଲା ଥିଲେ ନା ସେଥିପାଇଁ ଆମେ ଟେ ହଡବଡ ହେଇଗଲୁ ନା ମୋ କଥା। ତେ ଜଲଦି ଜଲଦି ହେଇଗଲା ମୋର
ହଁ ତମେ ଠିକ କହୁଥିଲ ଯେ କିନ୍ତୁ ଟିକେ ସ୍ପିଡି ହେଲ
ହଁ ସ୍ପିଡି ହେଇଗଲା ଟିକେ ଆଉ କଣ କରିବା। ଏଟା ନା କାଲି ଆଉ ଟିକେ ଜ ଜୋଉ ରୋଜାଲୀନା ଭଲରେ କହୁ।
ହଉ ନିହିଁ କାଲି।
ହଁ ମ। ଆଉ କଣ ତୁ ପଢାପଢି କରିବୁ ଆଉ ଟିକେ ପରେ ସଞ୍ଜ ଦେଇ ସାରିଲା ପରେ?
ହୁଁ।
ଭୟ ମାନେ ତ କଣ କଇଲୁ ଇଏ ଟା ଆସୁନି ଭଲ କ୍ଲିୟର କହ। ମାନେ ସଫାରେ କହ ଆସିବ।
ମୋର ପଢ଼ି ବାକୁ ଇଛା ହେଉନି।
ନିଦ ଲାଗୁଚି ଏବେ ପାଞ୍ଚଟା କେତେଟା ବାଚି କହିଲୁ? ସ୍ଲୋ ଆସୁଚି ମାନେ ଟିକେ କମ୍ ହଁ। ବର୍ଷା ଆଜ୍ଞା ହେ ସେଥିପାଇଁ କଣ କହିଲୁ କମ୍ ମାନେ କମ୍ ଇଏର ଆସୁଥିବ ନେଟୱାର୍କ। ଆଉ କାଲି ତ ଭଲ ଭାବରେ ଅଭ୍ୟାସ କରି ହଉ ପୁଣି ଆଉ ରାତିରେ କେତେବେଳେ କଲ୍ କରିବୁ?
ରାତିରେ ମୁଁ ଜଣେଇବି ସେଟା। ହଁ ରାତିରେ ମୁଁ ଜଣେଇସେଟା ହଁ।
ଓ ହୋ ହୋଉ। ହଉ ଠିକ୍ ଅଛି ଆଉ ସକାଳୁ କଣ ଖାଇଥିଲୁ ବା
ହେଲୋ।
ହଁ କଣ ଖାଇଥିଲ ସକାଳେ?
ସବ ସକାଳେ ମୁଁ ଆଜି ସୁଜି ଉପମା ଖାଇଥିଲି ତାପରେ କଲେଜଲା ବେଳକୁ ଭାତ ଆଉ ସେଇ ତରକାରୀ ଭଜା ଦେଇ ଖାଇଦେଲି।
ହଁ ତୁ କୋଉଠୁ ରହୁଛୁ ଏବେ?
ଏଇଲା ଆମେ ଯୋଉ ବାଣୀ ବିହାର ପାଖରେ ସତସଙ୍ଗ ଅଛି ସେଇ ଠି ରହୁଛି।
ଓହ ମାନେ ସେଇଟା ତମ ନିଜ ହର ତମ ଏଠିକି ରହିଚନ। ଏ ତମ ନିଜ ଘର ନା ଏଠି ଆସିକି ରହିଛ। ହ୍ୟାଲୋ।
ଏଇଠି
ଓହୋ।
ଶୁଭୁନି ରେ କିଛି ଶୁଭୁନି ଶୁଭୁନି।
ରହିଗଲୁଣି ନା। ମୁଁ କହିଲି ତମେ ଏତେ ସକାଳେ କଣ କ ତମେ ଆଜି ସକାଳେ କଣ ଖାଇଥିଲ?
ମୁଁ ମୁଁ କାକେରା ହେଇଥିଲା କାଲି ରା ତିର ସେଇଆ ଖାଇଥିଲି ଆଜି। ଆଉ ଡାଲି ସେ ଖାଇଥିଲି ଆଉ। ଆଉ ମୁଁ କ୍ରାଫ୍ଟ ଭିଡିଓ ଦେଖିଛୁ ମୁ କ୍ରାଫ୍ଟ ଭିଡିଓ। ହ୍ୟାଲୋ।
ତମର ତା
କଣ କହିଲ?
ମୁଁ କହିଲି ଭିଡିଓକୁୁ ଦେଖେ ଲାଇକ୍ ବି କରେ। ତମେ ବହୁ ଭଲସ କରନା ମୁଁ ଦେଖିଛି ସେଥିପାଇଁ କି। ସେଇ ଯୋଉ ଗୋଲାପ ଫୁଲ ର କରିଥିଲା ସେଇଟା ସବୁଠୁ ବଢିଆ ହେଇଥିଲା ମୁଁ ଆଜି ଯାଏ ସେଇଟାକୁ ଦେଖେ କିନ୍ତୁ ମତେ ଆଉ ମୋ ଦ୍ଵାରା ହବନି।
କିଛି ନାହିଁ ଯେତଳେ ଦରକାର କିଛି ମତେ କହିଦେବେ ମୁଁ କରିଦେବି।
ହୁଁ ବୋଉର ଯେତେବେଳେ କିଛି ଉପହାର ଦବାକୁ ପଡିବ ସେତେବେଳେ ମୁଁ କହିବି।
ହଁ ତାର ମୁଁ ଏବେ ଲିପ ଲିପନ ଆଟ ବି କରିବି ନା ଧୀରେ ଧୀରେ। ଷ୍ଟାର୍ଟିଂ କରିଦେବି ଆଉ ଗୋଟେ ଆଉ। ତାହେଲେ ମୁଁ ଫ୍ଲିପନ ଆର୍ଟ ବି କରିଦେବି ଲିପନ ଆର୍ଟ ପେପର ଯୋଉ କାଟିକି ଯୋଉ ଫୁଲ ତାକୁ ଜରିକି ମାନେ ତରଳ କି ସିଏ ଗୋଟେ ଫୁଲ ହବ ତାକୁ ଏରା ସବୁ କରୁଛି ଏବେ ନା।
ସେଇଟା ଟିକେ କଷ୍ଟ ଅଛି ଜରି ତଳେଇକି। କି ଡିଜାଇନ୍ କଲା ବେଳକୁ
ଓହୋ। ଓହୋ।
ହଁ
ସେ ମାନେ ସେଇଠି ତରଳେଇକି କଷ୍ଟ ହବନା ମାନେ କ୍ୟାଣ୍ଡେଲ ସାଇଟ ରୁ ଟିକେ ତରଳେଇଲେ ସେ ହେଇଯିବ ଅଟୋମେଟିକ୍।
ହୁଁ ତମ ସେପଟେ ବର୍ଷା ଅଛି।
ବର୍ଷା ଛାଡିଲାଣି ସେଟ ନେଟୱାର୍କ ପ୍ରୋବ୍ଲେମ ଟିକେ ଦେଖଉଛି।
ଆମର ଏପଟେ କିନ୍ତୁ ବର୍ଷା ଲାଗି ରହିଛି।
ମାନେ ଛାଡ଼ିନିି।
ନା ବର୍ଷା ଜୋର ରେ ଲାଗ
ଆମର ସେଇ ଦି ପର ବଳୁ ହଉଥିଲା ଦେ ପାଞ୍ଚ ସାଢେ ପାଞ୍ଚଟା ସୁଦ୍ଧା ଛାଡିଲା।
ଆମ ତ ଗୋଟେ ସକାଳୁ ହଉଛି ପୁଣି ମୁଁ କଲ ବେଳକୁ ହଉଥିଲା। ବା ଲାଗେ ପୁରା।
ଆଃ ହୋ। ହଁ ଶୁବା ଯାଉଛି ଯେ ଭୟସ ମାନେ କଣ କି କିଓର ହଉନି ଯୋଉ ନଟୁ ଜଇ ହଉଚି ନା ବର୍ଷା ହେଇ ଯାଇଛି ନା ସେଥିପାଇଁ ବୋଧେ ଆଉ
ବର୍ଷା ଲାଗିଲଇଚି ନା ସେଥିପାଇଁ ଏମିତି ଅଧା କଥା ଶୁଭୁଥିବ ବୋଧେ
ହଁ ହଁ
ହଁ
ହଉ କଣ ଏମତି ଟ ସାଉଣ୍ଡ ସାଉଣ୍ଡ ଶୁୁବୁ